ମୋ କଥା ଆପଣଙ୍କୁ ଶୁଭୁଛି? କଣ କରୁଛନ୍ତି?
ନାଇଁ ବସିଛି ଆଉ। ତମେ କଣ କରୁଛ?
ମୁଁ ବି ବସିଛି। ଆପଣଙ୍କ ଗାଡେ ମେଘ ଗୁଟେ ହଁ ମୋ ଆଜି ମୋ ଜନ୍ମଦିନ ଥିଲା ଯେହେତୁ ତ ଥାଇଙ୍କି ୟୁ କଣ ଆଉ? ଚକୁଳି ପିଠା ମିଠା ଆଉ ଚିକେନ୍ ତରକାରୀ ଖାଇଛି।
ହଁ ହଁ।
ଆପଣ?
ମୁଁ ମାଛ ତରକାରୀ ଭାତ ଖାଇଛି ଆଉ।
ଆଚ୍ଛା ଆପଣଙ୍କ ଆଡେ ବର୍ଷା ଉଠେଇଛି?
ହଁ ବର୍ଷା ଉଠେଇଛି। ହବ ସେ ହବା ଦରକାର ହଉଛି। ଯୋଉ ଗରମ ହଉଚୁ କୁହନ୍ତୁନି ବର୍ଷା ଟା ନିହାତି ଦରକାର।
ଆଜ୍ଞା ଏ ଯୋଉ ଦେଖନ୍ତୁ ବର୍ଷା ଯୋଉ ଠିକ୍ ଟାଇମରେ ହୋଉନି। ଠିକ ଅଛି ତ ତାର ପ୍ରୋବ୍ଲେମ ହଉଛି କଣ ଗଛ ନାହିଁ ବେଲି ହିଁ ଏତେ ଅସୁବିଧା ହଉ ବୁଝଛନ୍ତି ନା ତ ଆଜି ଆମେ ଟିକେ ଗଛ ଉପରେ କଥା ହେଇଯିବା।
ହଁ ସିଓର କଥା ହୁଅନ୍ତୁ। କିଛି କଥା ନାହିଁ।
ଦେଖନ୍ତୁ ଗଛ ହିଁ ଜୀବନ ବୁଝିପାରୁଛନ୍ତି ଆଜିକା ଇଏରେ। ତ କଣ ମୁଁ କହିବା କଥା ଆମେ ଯିମିତି ଦେଖ ଭଗବାନ ସମସ୍ତଙ୍କୁ ସୃଷ୍ଟିରେ ରଖିଛନ୍ତି। ମଣିଷ କିନ୍ତୁ ଏବେ ଚାହୁଁଛି ଯେ ସମସ୍ତେ ପଦା ହେଇଯିବେ ମୁଁ ଏକୁଟିଆ ରହିବି କିନ୍ତୁ ସେ ବୁଝୁନି ଯେ ଆଜ୍ଞା ସେ ବୁଝୁନି। ଯେ ଭଗବାନ ସୃଷ୍ଟିରେ ଯେତେ ଜୀବ ଦେଖନ୍ତୁ। ହାତୀ ଭଳିଆ ବିଶାଳ କାୟ ଯିବ ଦେଖନ୍ତୁ ତିନି ଭଳିଆ ଯେତେ ବଡ ଯିବ ଦେଖ ଦେଖନ୍ତୁ ବୁଝିଛନ୍ତି ନା ତା ଭିତରେ ମଣିଷକୁ ଏମିତି ଏକ ମାନେ ଶକ୍ତି ଦେଇଛନ୍ତି ଭାବିବା ଚିନ୍ନ୍ତିିବା ଶକ୍ତି ଯାହାଦ୍ୱାରା ସେ କଣ କରୁଛି? ନା ବାଘ ଭଳିଆ ଏହା ପଶୁକୁ ବି ହାତ ଆଗରେ ନଚଉଛି। ଠିକ ଅଛି ସର୍କସ ରେ ଆଣିକି ପଇ ଇନକମ କରିପାରୁଛି କିନ୍ତୁ ମଣିଷ ଦିନକୁ ଦିନ ଏତେ ପଇସା ପଛରେ ହଉ ଅର୍ଥ ପଛରେ ହଉ କିମ୍ବା ମାନେ ଲୋଭ ପଛରେ ହଉ ଗୋଡେଇ ଗୋଡେଇ ନିଜର ହିତାହିତ ଜ୍ଞାନକୁ ବି ଭୁଲି ଗଲାଣି।
ହଁ ସେଇଟା ତ ଠିକ କଥା ମ
ହଁ ମଣିଷ ଦେଖନ୍ତୁ ସମସ୍ତଙ୍କର ଆବଶ୍ୟକତା ଅଛି ମୋର ଅଛି। ଆପଣଙ୍କର ଅଛି ସମସ୍ତଙ୍କର ଅଛି ଆବଶ୍ୟକତା? କିନ୍ତୁ ମୁଁ କହିବା କଥା ଯୋଉ ଗଛ କାଟୁଛି ଗଛ କାଟିକି କଣ କରୁଛି ଦେଖନ୍ତୁ? ଖାଲି କୋଉଠି ଘର ବାଡ଼ି। ଇଏ କରୁଛି କିନ୍ତୁ ଗଛ ଗୋଟେ ଲଗଉଛି କି ଲ
ନା ଗଛ ହଁ ସେଇଟା ଶୁଣ ସେଇଟା ତ ସତ କଥା ଗୋଟେ ଲୋକ ଗ ଗଛ ବି ତ ଗୋଟେ ଗଛ ଯଦି ଗୋଟେ ଲୋକ ଲଗେଇବ ତ କେତେ ଗଛ ହେଇଯିବ। କିନ୍ତୁ ଏବେ ଲୋକଙ୍କ ମାଇଣ୍ଡରେ ଅଛି କି ଗଛ ଖାଲି ହାଣିବୁ ଆମେ ଗଛ କାଟି ଟିକେ ଘର ବନେଇଦବୁ କିନ୍ତୁ ସେଇଟା ସି ବୁଝି ଆଜିକା ଡେଟରେ ସେ ଗଛ କାଟିଦେବେ ଯୋଉ ଅସୁବିଧାଟା ହବ ତା ଆଗକୁ ସେଇଟା କିଏ ବୁଝିବ କିନ୍ତୁ ସେଇଟା ସେ ତାଙ୍କୁ ଏବେ କିଛି ଦେଖା ହଉନି। କି ତାଙ୍କୁ ଲାଗୁଛି କି ଆମେ ଯୋଉ ଜାଗା ଅଛି ଦେନ ଗଛ କାଟିି ଦବୁ ଘର ସୁନ୍ଦର ବନେଇ ଦବୁ ଆମେ ରହିଯିବୁ ସେଇଟା କଣ୍ ଠିକ୍ କି?
ନାଇଁ ଶୁଣନ୍ତୁ ମୁଁ କହିବା କଥା। ଦେଖନ୍ତୁ ଯେମିତି ମାଟି ହଉଛି ଆମର ମା। ଠିକ ଅଛ ଆମେ ମା ସହି ତ ତୁଳନା କରୁଛେ ତ ଗଛ ବି ଆମ ଜୀବନ କହିବାକୁ ଗଲେ ଯଦି ଗୋଟେ ପଇସା ଆମେ ଦେଖିବା ପଇସାର ଯେମିତି ଦିଟା ପାର୍ଶ୍ୱ ତ ଥାଏ ଠିକ ଅଛି ତ ମୁ ଗୋଟେ ଗୋଟେ ପାର୍ଶ୍ୱରେ ଯଦି ମଣିଷ ରହିଲା ଆଉ ଗୋଟେ ପାର୍ଶରେ ଜୀବ ଜଗତ ଗଛ ରହିଲା। କାରଣ ଦେଖନ୍ତୁ ମଣିଷ ଆଉ ଗଛ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ। ଯଦି ଗୋଟାଏ ରହିବ ହୁଁ ଯଦି ଗୋଟାଏ ରହିଲା। ଆଉ ଗୋଟେ ତିଷ୍ଠି ପାରିବନି ତ ଦିଟାକ ସମାନ ଭାବରେ ଆମକୁ ନହିବାର ଅଛି। ଦେଖନ୍ତୁ ମୁଁ କହିବା କଥା ଗଛ ଆମକୁ କଣ ଅମ୍ଳଜାନ ଦିଏ। ଯୋଉଟା କି ଆମ ନିଃଶ୍ଵାସ ଆମେ ଅ ଖାଇବା ପିଇବା ସବୁ କିଛି ଛାଡିଦବା କିନ୍ତୁ ଆମେ ନିଶ୍ଵସ ଯଦି ଦି ମିନିଟ ବନ୍ଦ କରିଦବା।
ନା?
ଛାଡି ପାରିବା କି? ତ ଯଦି ମଣିଷ ଗୋଟେ ଛାଡୁଛି ଦି ସେକେଣ୍ଡ ପାଇଁ ବି ଛାଡୁଛି ନା ତାକୁ ମୃ ତ୍ ଘୋଷଣା କରାଯା
ମୃତ ଘୋଷଣା କରାଯାଉଛି ଠିକ କଥା।
ଆଜ୍ଞା ଦେଖନ୍ତୁ ଆମ ବାୟୁମଣ୍ଡଳରେ ଯଦି ଶତକଡା ଶହେ ଭାଗ ସବୁ ମାନେ ଗ୍ୟାସ ଗୁଡାକ ମିଶିକି ହୁଏ ଠିକ ଅଛି। ତା ଦେହରୁ ଏକୋଇଶ୍ ପର୍ସେଣ୍ଟ ମାତ୍ର ଅମ୍ଳଜାନ ରହୁଛି। ତା ଭିତରେ ବି ଆମେ ଗଛ କାଟୁଛେ ବୁଝିଛନ୍ତି ନା। କିନ୍ତୁ କାର୍ବନ ଯୋଉ ଛୋଟ ୱାର୍ଡ ଟା ଶୁଣୁଛନ୍ତି ଅଙ୍ଗାରକାମ୍ଳ। ସେଟା ଜିରୋ ପଏଣ୍ଟ ଜିରୋ ଥ୍ରୀ ଥିଲା। ସେଟା ଏବେ ବଢି ବଢି ଆସ୍ତେ ଆସ୍ତେ କଣ ହେଲଣି ନା ସେଇଟା ବଢୁଛି କିନ୍ତୁ ଯୋଉଟା ବଢିବା କଥା ସେଇଟା କମି ଯାଉଛି। ବୁଝିପାରୁଛନ୍ତି ନା? ଯାହା ଦ୍ଵାରା କଣ ହଉଛି ନା ବର୍ଷା ବି ଠିକ୍ ସେ ରେ ହେଇପାରୁନି।
ହଁ।
ଯାହା ମୁଁ ଆଜ୍ଞା କୁହନ୍ତୁ।
କ କହନ କରା କୁହ କଣ କହୁଛ।
ଦେଖନ୍ତୁ ମୁଁ କହିବା କଥା ଗଛ ଯଦି ଆମେ ଗୋଟେ ପିଲା ଜନ୍ମ ହଉ ଆମେ ଗଛ ଧର ଆପଣଙ୍କ ଏରିଆ ରେ ଜଣେ ଗଛ କାଟୁଛି ଠିକ୍ ଅଛି। ତ ଆପଣ ତାକୁ କଣ କହିବେ ଯେ ନାଇଁ କଣ ମାନେ କେମିତି କହିବେ ଯେ ଗଛ ନ କାଟ ବୋଲି।
ଆମେ ଏଇଥିପାଇଁ କହିବୁ କି ଶୁଣ ଫାଷ୍ଟ ତ ଗ ଗୋଟେ କଥା ଆମେ ତାକୁ ଆଗ କହୁ କି ଗଛ କାଟ ପୁରୁ ଗୋଟେ କଥାଟା ଶୁଣି ସାର। ଦେନ୍ ଗଛ କା କଟିବାକୁ ତମେ ଆସଛ ସତ କଥା। କିନ୍ତୁ ଗୋଟେ ଗଛ ଲଗେଇ ପାରିବ କି? ଗୋଟେ ଗଛ ଆମେ ଗୋଟେ ଛୋଟ ଛୁଆ ଜନ୍ମ ହେଲା ପରେ ଯଦି ସେ ଗ ଗଛଟା ଯୋଉ କଥାଟା କୁହନ୍ତିନି ଗଛ ଲଗେଇବ ଜଣେ ଫଳ ଖାଇବ ଆଉ ଜଣେ। ସେଇଟା ତ ଠିକ୍ କଥା। କିନ୍ତୁ ଗୋଟେ ଛୁଆ ଯଦି ଛୋଟ ଛୁଆ ଜନ ଜନ୍ମ ହେଲା ମାତ୍ରେ ତା ନାଁ ରେ ସେଇ ଗଛ ଟା ଲଗେଇଥାନ୍ତେ ସିଏ ଆଜି ବଡ ହେଲା ବେଳକୁ ସେଇ ଗଛଟା ବି ତାରି ଭଳି ଗୋଟେ ବଡ ହେଇଯାଆନ୍ତା ଗୋଟେ ମାନେ କଣ ସିଏ ବି ଗୋଟେ ଯୁବଦାନ ପାଇଲା ଭଳିଆ ଗୋଟେ ଲୋକ ହେଇଯାଆନ୍ତା। ତ ଆମେ ବି ମାଇଣ୍ଡରେ ରଖିବା ନା। ତ ଆମେ ସିଏ ଗଛ ଲଗେଇବା ବେଳକୁ ଆମେ ବି ଯେତେବେଳେ ଗୋଟେ ଛୋ ଛୋଟ ଛୁଆ ଜନ୍ମ ହଉଛି ଆମେ ତାରି ନାଁରେ ଗଛ ଟା ଲଗେଇବା। ଆଗେ ଲୋକ ଲଗଉଥିଲେ ଆଗକା ଲୋ ଲଗଉଥିଲେ ଗଛ କିନ୍ତୁ ଏବେ କା ଜେନେରେସନ ଲୋକ କିନ୍ତୁ ଲୋକ ଗଛ କାଟିବା କରୁଛନ୍ତି। ତାପରେ ଗୋଟେ ଗଛ କାଟିବା କଥା। ଗଛ କାଟିବା ଏ ଉଁ ଲୋ କ ଯୋଉ ଲୋକ ଆସିକି ଗଛ କାଟୁଚି ଦେନ୍ ତାଙ୍କୁ ଆମେ ଏଇଟା କହିବା ଗଛ କାଟିଲେ ଲାଭ ଟା କଣ ପାଇବୁ କାଠ ଟା ବିକ୍ରି କରିଦବୁ।
ଆଜ୍ଞା।
ତୁ ଲାଭ ଟା କଣ ପାଇବୁ? ପଇସା ଇନକମ୍ କରିବୁ ସେ ପଇସା ରହିବ କି ତୋ ପାଖେ? ସେ ପଇସା ତ କେବେ ରହିବନି।
ଆଜ୍ଞା, ମୁଁ ଏଇଠି ଗୋଟେ କଥା କହିବି ଦେଖନ୍ତୁ ଗୋ ଟେ ଯୋଉ ଆପଣ କହିଲେ ଭଲ କଥାଟେ କହିଲେ। ଯେ ଗୋଟେ ଛୁଆ ଜନ୍ମ ହେଲା ବେଳେ ଗୋଟେ ଗ ଛ ଲଗେଇବା। ଆପଣଙ୍କୁ ଖୁସ୍ ଖୁସି ଲାଗିବ ଯେତେବେଳେ ବେଳ ପଇଲେ ସେ ଛୁଆ ଟା ଆପଣଙ୍କୁ ନ ପଚାରି ପାରେ। କିନ୍ତୁ ଗଛ ତାର ମଲା ପର୍ଯ୍ୟନ୍ତ ତା ଚେରଠୁ ଲଗେଇ ପତ୍ର ପର୍ଯ୍ୟନ୍ତ ସବୁ କିଛି ଆମକୁ ଦେଇ
ଠିକ୍ କଥା ସିଏ ଦେଇଦବ ଠିକ୍ କଥା। କିନ୍ତୁ ଆଜି କା ଡେଟ୍ ରେ ଯୋଉ ମଣିଷ ଜିନିଷ ଟା ବୋଲି ଗୋଟେ ଜିନ ପାଇଁ ସେ ମଣିଷ ଯୋଉଟା ଦ ନେଇପାରିବ ସିଏ ଦେଇପାରିବ।
ଶୁଣନ୍ତୁ କଥାରେ ଅଛି ନା ମଣିଷ ହଉଛି ବିଷ ଗୋଟେ ବି ଗଛକୁ ଲଗେଇବେ ଆପଣ ଶହେ ପୁଣ୍ୟ ପାଇବେ ମଣିଷ ଯୋଉ ମଣିଷ ଗଛ ଲଗେଇବେ ନା
ଗୋଟେ ପାଳି ପୋଷି ବଡ କରିବା, ବିଷ ପାଇବେ ଠିକ୍ କଥା ଗୋଟେ ମଣିଷକୁ, ପାଳି ପୋଷି ବଡ କରିବେ, ସେଇଟା ବିଷ ପାଇବେ ଲାଷ୍ଟ ମୁମେଣ୍ଟ ସିଏ ହିଁ ତମକୁ ହଇରାଣ କରିବ। କିନ୍ତୁ ଗଛ ଓଲଟା ତମକୁ ସାହାଯ୍ୟ କରିବ।
ଏବେ ଗୋଟେ ଆମର ଗେଡ ଭାଇ ବୋଲି ଜଣେ ୟୁଟୁବର୍ ଭାଇ ସିଏ ଗୋଟେ ଦେଖଉଥିଲେ କଟକ ରେ କଣ ଗୋଟେ ଅ ବ୍ରିଜ କି କଣ ହବ? ମୁଁ ଠିକ୍ ସେ ଜାଣିନି, ଯେତିକି ଶୁଣିଛି। ତ ସେଠିକାର ଲୋକମାନଙ୍କୁ ବୋଧେ ଅ ମାନେ ଅର୍ଡ଼ର ଦେଇଦେଲେ ଯେ ଦଶ ହଜାର ଗଛ କଟା ଯିବ, ବୁଝିପାରୁଛନ୍ତି ଗୋଟେ ନୁହେଁ ଦିଟା ନୁହେଁ ଦଶ ଦଶ ହଜାର ଗଛ କଟାଯିବ, ଭାବନ୍ତୁ ସେ ଦଶ ହଜାର ଗଛରୁ ଆମ କେତେ ପରିମାଣରେ ଅମ୍ଳ ଜାନ ମିଳୁଥିବ, ଗୋଟେ ଏ ଯଦି ସେଇ ଦଶ ହଜାର ଗଛ ତଳେ ଜଣେ କେତେ ପଶୁ ପକ୍ଷୀ କେତେ ମଣିଷ ଆଶ୍ରୟ ନଉଥିବେ। କିନ୍ତୁ ଯେତେବେଳେ ଗଛ କଟା ହେବାକୁ ଇଏ ଦିଆହେଲେ। ସେଠିକା ଲୋକମାନେ ଦୃଢ ଭାବରେ କଣ କଲେ? ନା ସେ ଗଛ କୁ ଜଣେ ହଉ ଗୋଟେ ଗଛ କୁ ଜଣେ ଲେଖା କୁଣ୍ଢେଇକି ଧରିଲେ। ଯୋଉଟା କି ଆମର ଥରେ କର୍ଣ୍ଣାଟକ ରେ ହେଇଥିଲା ଯୋଉ ଚିପ୍କୋ ଆନ୍ଦୋଳନ ଚିପ୍କୋ ର ଅର୍ଥ କୁଣ୍ଢେଇକି ଧରିବା, ଏମାନେ ବି ସେଇମ କଲେ। ଯାହା ଦ୍ଵାରା କଣ କଲେ ନା ସରକାର ଆଉ ଗଛ କାଟି ପାରିଲେ ନାହିଁ।
ନାଇଁ ଠିକ୍ କଲେ, ବଦଲେଇ ଏଇଟା ଏ ଏମିତି ହିଁ ହବା ଦରକାର ସବୁ ଜାଗାରେ। କାହିଁକି ନା ଯୋଉ ଜାଗାରେ ଗଛ କାଟୁଛନ୍ତି, ଲୋକ ଏମିତି ଉଁ ମାନେ କଣ କହିଲ ଇଏ କରିବା କଥା। ସେଇଟା ଯଦି ନ କରୁଛନ୍ତି, ତ ଗଛ କାଟି ଦଉଛନ୍ତି ଲୋକ ନା ଲୋକ ସେଇଟା ବୁଝୁନାହାନ୍ତି।
ତାପରେ ଆଉ ଗୋଟେ କଥା ଶୁଣନ୍ତୁ। ଆପଣଙ୍କର ଯେତେ ଭଲ ସାଙ୍ଗ ହେଇଥାନ୍ତୁ, ଛୋଟ ବେଳ ର ସାଙ୍ଗ ହେଇଥାନ୍ତୁ। କି ଯେତେବେଳେ ସାଙ୍ଗ ହେଇଥାନ୍ତୁ। ସିଏ ଆପଣଙ୍କ ବିପଦ ସମୟରେ ହାତ ଛାଡିଦେବେ ଠିକ୍ ଅଛି। କିନ୍ତୁ, ଯେତେବେଳେ ଗୋଟେ ଗଛ ଆମେଲ କହୁଥ ନା ପ୍ରକୃତ ସାଥୀ ବା ପ୍ରକୃତ ବନ୍ଧୁ। ଯଦି ବି ସେ ବିପଦ ଆପଦ ଯେ ସେ ବି କଥା କହି ପାରନ୍ତା, ସେ ମଣିଷ
ହଁ।
ଥାନ୍ତା ଆମ ଭାଗବତ ରେ ବନ୍ୟ ଅଛି, ଯେ ଯଦି ଗୋଟେ ଗଛ ଛ ଲଗାଇବା ନା ତାକୁ ଭଲ ଲୋକ ସହିତ ତୁଳନା ହୋଇଚି। କିନ୍ତୁ, ଗୋଟେ ଭଲ ଲୋକ ଘରକୁ ଗଲେ ଆମକୁ ନିରାଶ ହବାକୁ ପଡେନି, ସେମିତି ଦେଖନ୍ତୁ ଗୋଟେ ଭଲ ସାଧୁ ଲୋକ ଘରକୁ ଯିବେ, ସେ ଖାଇବାକୁ ଅବଶ୍ୟ ନ ଦେଇପାରେ ଠିକ୍ ଅଛି ଆପଣଙ୍କୁ ପାଣି ଗ୍ଲାସ ସେ ହିଁ ଦେଇକି ବିଦା କରିବେ, ସେମିତି ଗଛ ପାଖକୁ ଆଜ୍ଞା। ଆପଣ, ଗଛ ପାଖକୁ ଯାଆନ୍ତୁ ଗଛ ଆପଣଙ୍କୁ ଅବଶ୍ୟ ପାଟି ଖୋଲିକି କିଛି ନ କହି ନ ଦେଇପାରେ ନ କହିପାରେ, କିନ୍ତୁ ସେ ଆପଣଙ୍କୁ ଖାଇବାକୁ ମିଠା ଫଳଟେ ଦେଇପାରିବ, ପୁଜିବା ପାଇଁ ଫ ଫୁଲଟେ ଦେଇପାରିବ। କିଛି ନହେଲେ ସେ
ଛାଇ ତ ଦେଇପାରିବ, ଆଟଲିଷ୍ଟ ଛାଇ ବି ଦେଇପାରିବ ନା।
ଆପଣଙ୍କୁ ବସିବା ପାଇଁ ଛାଇ ତ ଦେଇପାରିବ। ତ ଭାବନ୍ତୁ, ଆଜ୍ଞା ଗୋଟେ ଗ ଛରେ, ଗୋଟେ ଗଛରେ ଚଢେଇ ମାନେ ବି ବସା କରୁଛନ୍ତି। ସିଏ ବି ତାଙ୍କର ବାସସ୍ଥାନ ଇଏ କରୁଛନ୍ତି।
ହଁ, ଆକ୍ଚ୍ୟୁଲି ଚଢେଇ ମାନଙ୍କର ଘର ତ ସେଇ ଗଛରେ ନା ସେ ଆଉ କୋଉଠି ରହିପାରିବେ କି? ସେଇଟା ତାଙ୍କୁ ତ ବହୁତ ସାହାଯ୍ୟ କରୁଛି ଗଛ। ଗଛ ସବୁବେଳେ କୁହ
ଆଜ୍ଞା। କୁହନ୍ତୁ ଦେଖନ୍ତୁ ଆଉ ଗୋଟେ କୋଉ କଥା ଜାଣିଥିବେ ଗଛ ଯେତେ ପୁରୁଣା ହବ, ଯେତେ ବୁଢା ହବ ଅମ୍ଳଜାନ ଟା ଆମକୁ ସେ ଅଧିକ ମିଳିବ, ଯେମିତି ଆମର ହେଲା ଓ ଗଛ, ବର ଗଛ। ଆମକୁ ଅଧିକ ଅମ୍ଳଜାନ ଦିଏ, ଆଉ ଏ ଗଛ କୁ ଆମକୁ ପ୍ରତି ବର୍ଷ ଲଗେଇବାକୁ ପଡେନି। ଗୋଟେ ଏ ବର୍ଷେ ଲଗେଇଲେ ମାନେ ବର୍ଷ ତମାମ ପିଢି ପରେ ପିଢି, ପିଢି ପରେ ପିଢି ଚାଲିଥିବ। ହଁ, କିନ୍ତୁ ସିଏ ସେମିତି ଠିଆ ହେଇଥିବ ଯୋଉ କୁହନ୍ତି ନା ଏଇ ଗଛ ଟା ହଉଛି ମୋ ଜେଜ ଅ ବା ଜେଜେ ବାପାଙ୍କ ଅମଳ। ର କେତେ ଖୁସି ଲାଗେ ସେ ଟାଇମରେ।
ଆଉ, ସେ ହଁ, ସେ ଆଗକା ଲୋକ କହିଲେ ଏପଟେ ସେଇ ଜେଜ ମାନେ ହିଁ ଲଗଉଥିଲେ। ଗଛ ଲଗଉଥିଲେ। ଜେଜମାନେ ହିଁ ମାନେ ବାଡ଼ି ଫୁଲ୍ କରିଦଉଥିଲେ, ଯୋଉମାନେ ଗଛ ଲଗେଇକି। ତାଙ୍କ ମାଇଣ୍ଡରେ ଥିଲା କି ମାନେ, ଆମେ ଗଛ ଲଗେଇକି ହିଁ ଯିବୁ।
ଆଜ୍ଞା। ଦେଖନ୍ତୁ କେତେ ଖୁସି ଲାଗେ ଗଛ ଗୋଟେ ଅ ମାନେ ଥିଲେ। କିନ୍ତୁ, ଦେଖନ୍ତୁ ଏତେ ଅପସୋସ୍ ର କହିବା କଥା ଏବେ ମାନେ ରଜ ଗଲା ଦ୍ୟୁଇ -ଦୁଇରୁ ତିନି ଦିନ ହବ। ଆମ ଗାଁ ରେ ଗୋଟେ ଦୋଳି ଦେଖିବାକୁ ମିଳିଲାନି, ଗୋଟେ ମାତ୍ର ଦୋଳି।
ହଁ, କଣ ପାଇଁ ମିଳିଲାନି। ସେଇ ଗଛ ନାହିଁ। ସେଇ ଗଛ ହିଁ ନାହିଁ। ଯଦି ଗଛ ଥାନ୍ତା, ତ ଦୋଳି ଆରାମ ସେ ଲଗେଇଥାନ୍ତେ।
ଆଜ୍ଞା। ତ ଦେଖନ୍ତୁ ତାପରେ, ଭାଗବତରେ ଆମର ଅଛି ଯିଏ ଗଛ ମାନେ ଯଦି ରହିଲା ଆପଣଙ୍କ ବହୁତ କାମ କରେ, ମାଟିିକି ଜାବୁଡି ଧରେ। କଣ କରେ ନା ମାଟି କ୍ଷୟ ହୁଏନି ଠିକ୍ ଅଛି ତ ଆମକୁ ଫଳମୁଳ ହେରିକା ଯୋଗେଇ ଦିଏ ମାନେ ଦରକାର ପଇଲେ ଆମେ ତା ପତ୍ର ଆଣିକି ବି ଖାଇବା ପାଇଁ ଠୋଲାରେ ଗଛ ବ୍ୟବହାର କରି ଯୋଉଟା ମାନେ ପେପର ପ ହେରିକାଠୁ ତ ବହୁତ ଗୁଣରେ ଭଲ। ଲୋ ବୁଝିପାରୁଛନ୍ତି ନା। ତାପରେ, ସବୁଠୁ ମାନେ ମାନେ ଦରକାରୀ ଜିନିଷ ହଉଛି ଆମ ବଞ୍ଚିବା ପାଇଁ ଯୋଉଟା ଦରକର ଅମ୍ଳଜାନ
ସେଇଟା ହିଁ ଗଛରୁ ମିଳି ଯାଉଛି। ଠିକ କଥା ମେନ୍ ପଏଣ୍ଟ ହେ ନା ସେଇଟା। ସେଇଟା ହିଁ ଆମକୁ ମିଳୁଛି। ଯାହା ଦ୍ଵାରା ଆମେ ଆଜିକା ଡେଟ ରେ ରହି ବଞ୍ଚି ପାରୁଚେ।
ଆଜ୍ଞା। ତ ମୋ କହିବା କଥା ହଉଛି କି ଆମେ ସମସ୍ତଙ୍କୁ ବୁଝେଇବା ଦରକାର। ନା ଗଛ ହଉଛି ଆମର ବନ୍ଧୁ ଦେଖନ୍ତୁ। ଯଦି ଗୋଟେ ଜଙ୍ଗଲ ଆମେ କାଟି ଦଉଛେ ସେଠାରେ ଥିବା ଜୀବ ଜନ୍ତୁ ସହରା ବିମୁଖୀ ହଉଛନ୍ତି, ବେଳେ -ବେଳେ ଶୁଣୁଥିବେ ଭୁବନେଶ୍ଵର ଭିତରକୁ ହାତୀ ତୀ ପସି ଆସୁଛନ୍ତି କିମ୍ବା ଡମ୍ପଡାରୁ ଡମ୍ପଡା ଜଙ୍ଗଲରୁୁ ମାନେ ଗାଁ ବି ମୁଖି ହଉଛନ୍ତି ଦଳ ଚକଡା କରୁଛନ୍ତି। କାହିଁକି କାରଣ ସିଏ ସେ ଜିନିଷ ଗୁଡା ଜଙ୍ଗଲରୁ ପାନ୍ତି। ଜଙ୍ଗଲ ହିଁ ନାହିଁ, ଆଉ ସିଏ କୋଉଠି ରହିବେ। ଆପଣ ତ ତାଙ୍କୁ ରଖେଇ ଦଉନାହାନ୍ତି। ଆପ ଆପଣ ମାନେ ରହିବେ କୋଉଠି।
ସେଇ ଠିକ କଥା।
ଆଜ୍ଞା। ତଥାପି ଆପ- ଆପଣଙ୍କ ଧର ଅଞ୍ଚଳରେ ଜଣେ ଗଛ କାଟୁଛନ୍ତି। ଆପଣ ତାଙ୍କୁ କଣ କହିବେ?
ଏଇ ମନା କରିବାକୁ ପଡିବ କି ଗଛ କାଟନ୍ତୁନି ଗଛ ଦ୍ଵାରା ଆମେ ଅମ୍ଳଜାନ ପାଉଛେ ଗଛ ଛାଇ ଦଉଛି ଗଛ ଫଳ ଦଉଛି ଫୁଲ ଦଉଛି ତ ଗଛ ମେନ ପଏଣ୍ଟ ହେଲା ଆମେ ଅମ୍ଳଜାନ ପାଉଛୁ ଯୋଉଟା ପାଇଁ ଆମେ ବଞ୍ଚିଚେ ଯଦି ଆମେ ସେଇ ଟା କୁ କାଟିଦେବା ତମ ଆମେ ବି ଦିନେ ନାଁ ଦିନେ ମରିଯିବା ନା
ଆଜ୍ଞା ଆଜ୍ଞା ଠିକ ଅଛି ଆପଣଙ୍କ ସହିତ ଆଜ୍ଞା ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ମୁଁ ଆପଣଙ୍କୁ ଟିକେ ଆଜ୍ଞା ଆପଣଙ୍କୁ ଆଉ ଟିକେ ପରେ କଲ କରୁଛି ରଖୁଛି ଆଜ୍ଞା ଆଜ୍ଞା
ହଁ